ହ୍ୟାଲୋ!
ହ୍ୟାଲୋ!
ସାଙ୍ଗ କଣ କରୁଛ?
ନାଇଁ କିଛି ନ ବସିଥିଲି ଆପଣ?
ମୁଁ ବି ଏଇ ବସିଛି ଆଉ, କଣ ଖାଇଥିଲୁ?
ଆ, କିଛି ଖାଇନି, ରୋଷେଇ ହେଇନି ହବ।
ଆଉ ସେଦିନ ଯୋଉ ବୁଲିବା ପାଇଁ ଯାଇଥିଲ! କଣ କେମିତି ବୁଲିଲ?
ହଁ ଭଲ ବୁଲିବା ହେଇଥିଲା। ମୁଁ
ଟିକେ ଓ ଶୁଣେ।
କଣ କହିବି? ସମସ୍ତେ ସାଙ୍ଗମାନେ ଯାଇଥିଲୁ।
ଆଛା କ-କ-କେମତି ଡେସ କ୍ରାଇବ ଡେସ୍କ୍ରାଇବ କଲୁ ନା ଶୁଣେଟିକେ।
ହଁ। ଆମ ଘରେ ପାଖରେ ତ, ପାଖଟା ଆମେ ଯାଇତୁ ଗାଡିରେ ଚାରି ଜଣ ଯାଇଥିଲୁ। ଅଓ ଯାଇଁକି ଟିକେ ବୁଲାବୁଲି କଲୁ ଭଲ ମଜା ଆସିଲା। ପୁଣି ବର୍ଷା ହେଇଗଲା ଟିକେ ତାପରେ, ଆମେ ଆସିକି-ଇ କିଛି ଗୋଟେ କାଫେରେ ଖାଇଲୁ, ଅ ପନିର
ତମେ ବହୁତ ପାସ୍ ତମେ ବହୁତ ରିଚ୍ ଲୋକ। ସେ
ନାଇଁ ରିଚ୍ ନୁହଁ, କ୍ୟାଫେ ବହୁତ ଅଫର୍ଟେବଲ ଥିଲା ତ!
ଓହୋ! ହଁ ତମ ପାଇଁ ସେଇଟା ଆଫୋର୍ଡବଲ ହେଇପାରେ। ହଁ କୁହ।
ହିଁ ହିଁ, ତାପରେଇମ୍ ଏମିତି ଟିକେ ମଜାମସ୍ତି କଲୁ। ବହୁତ ସାଙ୍ଗ ମାନେ, ବହୁତ ଦିନ ପରେ ଦେଖା ହେଇଥିଲେ।
ଆଚ୍ଛା, ଆଉ ତମେ ବିରିୟାନୀ ରାନ୍ଧି ଶିଖିଛ?
ନା ମୁଁ ଶିଖି ନାହିଁ ମଁ ମମି କରିଦିଅନ୍ତି, ମୁଁ କେବେ ରୋଷେଇ ନା ଏମ୍ ରୋଷେଇ କରେ, କିନ୍ତୁ ଏଇ ବିରିୟାନୀ କି! ହି ହି ହଁ।
ହାଁ ହାଁ ହାଁ ଆଚ୍ଛା ତମେ ଖାଲି ବି ଗି ବନଛାଉ
ହୁଁ, ତମେ ଶିଖିଛ କି, ଏମିତି କହୁଛ?
ହଁ, ମୁଁ ଶିଖିଛି ବା। ଏଥର ଆମର ଗୋଟେ ପୂ ଜା ହେଇଥି
ଓହୋ! ହୁଏ ତ ମମି କରିଦିଅନ୍ତି। ମୁଁ କେବେ କରିନି। ଶିଖିନି ଆଉ
ଓୁ! ତମ ଘର ବସ୍ ସୁ
କଣ?
ହଁ ତମେ ଘର କହିଲ ମତେ ଶୁଭିଲା। ମୋର ଗୋଟେ ସାଙ୍ଗ ଝିଅ ହେଲା ସେ ଯେତେବେଳେ ମୁଁ କଲ କରେ କଥା ହେଇଥିଲି ହେଲା ସେ ମତେ କଣ କହୁଥିଲେ ଜାଣିଛ? ସେ ସ୍ଥାନୀୟ ବିିତାର ଠାରୁ ବି ଅଧିକ ହେଲା ସେ କହିଲା ମୁଁ ଆସିଛି ସେ କହିଲା କେତେ ଫୋପାଡିବ ଯେ ସେ କହିଲା କି ମୁଁ ଯାଉଛି ଦୁବାଇ ଯିବି। କଣ ପାଇଁ ସେ କହିଲା ନା ଦୁବାଇ ନୁହେଁ ହଁ ହଁ ଦୁବେଇ ଯିବି ନା ମୋ ନା ଗୋଟେ ଚକୋଲେଟ୍ ପଡିଶାଗା ହେଲା ଦ ହଉ ମୁଁ କାଲି ଯିବି ଯୋଉ ସାଉଦି ମୁଁ କହିଲି ସାଉଦି କଣ ପାଇଁ ଯିବୁ?
ପାସ୍ପୋର୍ଟ ଭିଜା।
ବଢିଆ।
ବଢିଆ ହଉ ଏମିତି ସାଙ୍ଗ ମୋର କେହି ନାହାନ୍ତି ହେଲେ ମତେ ବି ଟିକେ ବୁଲାନ୍ତି ନେଇକି।
ହଁ ମୁଁ କହିଲି ତୁ କହିଲୁ ଦୁବାଇରୁ ମୁଁ
ଓହୋ ଏମିତି ସାଙ୍ଗ କୋଉଠୁ କୋଉଠୁ ପାଇଲ? ଏମିତି ସାଙ୍ଗ କୋଉଠୁ ପାଇଲ? ଆଉ ତମ ଯୋଉ ଭଉଣୀ ବାହାଘର କେବେ ହବ?
ଆମ ଭଉଣୀ ବାହାଘର ଚାରି ତାରିଖୀ। ତୁ ଆସିବୁ ନା?
ଆମ ଆଣ୍ଟି ତ କହୁଥିଲେ ଆସିବା ପାଇଁ।
ହଁ।
ହାଲୋ।
ହଁ ମୁଁ ଜାଣିଛି, ହାଲୋ
ଟିକେ ଭଏସ କଟି ହେଉଛି, ହଁ ହ୍ୟାଲୋ
ହ
ଟିକେ ବୟସ କଟି ଯାଉଛି, ହଁ ହାଲୋ ହାଲୋ ହାଲୋ
ମୁଁ ସାଉଣ୍ଡ ଶୁଭୁଛିି ନା
ହଁ ସୁପୁଛି ସୁପୁଛି।
ହାଲୋ
ହଁ ହାଲୋ ଶୁଭୁଛି, ଆଗେ କୁହନ୍ତୁ?
ହାଲୋ
ହାଲୋ
ହଁ ମୁଁ କହିଲି ମୋ ସାଉଣ୍ଡ ଶୁଭୁଛି ନା?
ହଁ ଶୁଭୁଛି।
ହଁ ମୁଁ କହିଲି ତମେ କୋଉଦଠା ରସିକ ମୁଁ ଯୋଉ ମୋ ନଗମା ଆଉ ହ ନ ମୁଁ କହିଲି ମୋ ଭଉଣୀ ଆଉ ଆମେ ସବୁ କଥା ହଉଥିଲୁ, ସେ କହିଲେ ହଁ ମୋ ମମି ମୁଁ କହିଲି ତ, ତାଙ୍କୁ କହିସ ନା ସେ କ ମୋର ମାମୁଁ ଝିଅ ହବ, ତା କମ୍, ମୁଁ କଇଲି, ତମ ବୋଉ ସହିତ ଆଉ ମୋ ମାମୁଁ ସହିତ କଥା ହେଲେ, କହିଲେ- ଦୁଇ ଜଣଙ୍କର ଝିଅ ଆ ମେ ଝିଆସେ
ଆଛା।
ତମେ ଆସିବ ନା
ମୁଁ ବୁଝିପାରିଲିନି, ଆଉ ଟିକେ କ, ରିପିଟ୍ କଲେ।
ତମେ ମେ, ତମେ ଆଉ ମୋ ବୋଉ ମାମୁଁ ଝିଅ। ସେମାନେ ସମସ୍ତେ ଆସିବେ, ତମେ ଆ ଆସିବ ନା ତମେ ମେହେନ୍ଦୀ ଦିନ ଠାରୁ ପଳେଇ ଆସିବ ନା କୋଉଦିନ ଆସିବ?
ହଁ ଦେଖିବା, ମୁଁ ଜାଣିନି ମମି କଣ କହୁଥିଲେ ମୁଁ ଜାଣିନି, ପଚାରିକି କହିବି।
ତମେ ମେହେନ୍ଦୀ ଡ୍ରେସ୍ ଆଣି ସାରିଲନି।
ମେହେନ୍ଦୀ ଡ୍ରେସ୍ କାହିଁକି ଆଣିବି ମୁଁ?
ମେହେନ୍ଦୀରେ ଆସିବ ବା
ହଁ ଯିବି ତ, ଦେଖିବା।
ଆ
ଉଇଥି ଡିସାଇଡ୍ ହେଇନି ତ ଦେଖିବା।
ଆଚ୍ଛା ଆଉ ତମେ ସ୍କିନ୍ କେୟାର କରୁଛ।
ନା ସ୍କିିନ୍ ର କେୟାର ମୁଁ ଛାଡି ଦେଇଛି।
ମୁଁ ବି ଛାଡ଼ି ଦେଇଛି, ମୁଁ ମୁଁ, ମୁଁ ଯେବେଠାରୁ, ମୁଁ ଯେବେଠାରୁ ଛାଡିଛି, ମୋ ସ୍କିନ୍ ବୋହୁ ମୁଁ ବଢ଼ିଆ ଅଛି।
ହଁ, ସ୍କିନ କେୟାର ବେକାରିଆ, ଭଲ କିନ୍ତୁ ମତେ ସୁଟ୍
ମୋ ପାଇଁ, ମୋ ପାଇଁ ବିଲକୁଲ ବି ଭଲ ନୁହେଁ, ଯେତେବେଳେ ମୁଁ ସେଟା ଷ୍ଟାର୍ଟ କରୁଛି ମାନେ ମୁଁ ଆଗେ କରୁଥିଲି, ଯେତେବେଳେ ଦୁଇ ହଜାର ବାଇଶି ତେଇଶ୍ ମସିହାରେ ହେଲା। ଯେତେଳେ ନୁଆ ନୁଆ ଭାର୍ ହେଲାଲା ସେତେବେଳେ ମୁଁ କରିଥିଲି, ସେତେବେଳେ ମୁଁ ମାନେ ବିଲକୁ ବି ଭଲ ଦେଖାଉନଥିଲି, ଯେତେବେଳେ ଛାଡ଼ିଦେଲି, ଘରେ ଅଛି ମୋ ସ୍କିନ୍ ଭଲ ଅଛି, ଯେତେବେଳେ ମୁଁ କର ଥିଲି ବିଲକୁଲ ଭଲାଗୁଥିଲେ ମୋର ଜଣେ ସାଙ୍ଗ ଅଛି ସେ ବି କରୁଛି ସେଇଟା ହେଲା।
ହୁଁ।
ସେ କରୁଛି ଆଉ ମୁଁ ଆଉ ମୋ ଭଉଣୀ ଆମେ ତ କରୁନୁ ଦି ଜଣ। କିନ୍ତୁ ମୁଁ ଯିଏ କରୁଛି ତାର ସ୍କିନ୍ ମୁଁ ଦେଖୁଛି ଆଉ ଯିଏ ନ କରୁଛି ଆମ ଘରେ ଯୋଉ ସା ସାନ ବାପାଙ୍କ ଝିଅ ହେଲା ତାଙ୍କ ସ୍କିନ୍ ମୁଁ ଦେଖୁଛି ଯିଏ କରୁଛି ତା ସ୍କିନ ଠାରୁ ମୋ ସାନ ବାପାଙ୍କ ଝିଅ ସ୍କିନ ଭଲ। ହାଲୋ ସେଇଥି ପାଇଁ ମୁଁ କହିଲି ଆଉ
ନାଇଁ ସମସ୍ତଙ୍କ ଜେନେଟିକ ଜେନେଟିକ ସ୍କିନ ଭଲ ଥାଏ ନାଇଁ ଏମିତି ସ୍କିନ ସମସ୍ତ କଣ ଭଲ ଥାଏ ଜଣେ ଜଣଙ୍କର ଥାଏ ଏମତି କିନ୍ତୁ ତାଙ୍କୁ ପଡିଯାଏ ସେମାନେ ଜାଣିଛନ୍ତି ଆଉ ଆମ ସ୍କିନ୍ ତ ଅଛି ଜେନେଟିକ ରୁ ଭଲ। ଦେବେ ଆଉ ମୁସ୍କିରରେ ପିମ୍ପଲ କମିଯାଇଛି। ଅଲମୋଷ୍ଟ ବହୁ କମ୍ ଅଛି ଆଉ ଯୋଉ ମୁଁ କଲେଜ କଲେଜ ପରଠୁ ମୋ ସ୍କିନ ଯୋଉ ଡାମେଜ ହେଇଥିଲା ତ ଭଲ ହେ ସ୍କିନ ହେଲଦି ହେଲାଣି ଆଉ ଏମିତି ରେ ବି ବହୁତ କମି ଯାଇଛି ମୋ ସ୍କିନର ମୁଁ ୟୁଜ୍ କରୁନି ଟିକେ ଭଲ ସ୍କିନ୍ ହେଲା ପରେ ଯଦି ପିମ୍ପଲ୍ ପାଇଁ ୟୁଜ୍ କରିବି ଆଉ। ଏ ସବୁ ଛାଡି ଦେଇଛି ମୁଁ କିଛି ବି ୟୁଜ କରୁନି।
କରୁନି। ମାନେ ସେଟା ମତେ ଲାଗୁଛି ମୁଁ ଯେତେବେଳେ ଷ୍ଟାର୍ଟ କରୁଛି ମୋ ସ୍କିନ ଟା ଟିକେ ଡାର୍କ ହେଇ ମୁଁ ପୁଣି ଛାଡ଼ିଦେଲେ ପୁଣି ଯେମିତି ନ ତିନିଟା ଭଲ ସେଥିପାଇଁ କରୁନି।
ଓ ଆ ମୁଁ ତ ଯିବି ଦି ଦିନ ପରେ ଦ ଦିନ ପରେ ଗୋଟେ ବା ଗୋଟେ ଏଗେଜମେଣ୍ଟରେ। ଆମ ନଥିଲେ ଜଣେ ଭାଇ ଅଙ୍ଗଜେମେଣ୍ଟ ହବ।
ହଁ ମୁଁ ମାନେ ଭୁଲି ହଁ ଦେଖିଥିବି କିନ୍ତୁ ଭୁଲି ଯାଇଥିବି ଆଉ। ଆଚ୍ଛା। ମୁଁ ତମକୁ ଥରେ ଫଟୋ ଦେଇ ନଥିଲି ନା। ମୁଁ ତମକୁ ଥରେ ଫଟୋ ଦେଇଥିଲି। ମନେ ଅଛି ଗୋଟେ ଝିଅର? ସେ ଝିଅ ମାନେ ଆମ ଘରେ କାହାର ମାନେ ଇଏ ଏକ ସେଟିଙ୍ଗ ପାଇଁ ନୁହେଁ। ମୁଁ ଦେଇଥିଲି ଏମିତି ମାନେ ଗୋଟେ ମୋର ଜଣେ ସାଙ୍ଗ ହବ ତା
ଚାଲ କଣ ହେଲା ତାର?
ଟିକେ ବାହାରକୁ ଆସନ୍ତୁ ଶୁଭୁନି କିଛି। ହାଲୋ କିଛି ଶୁଭୁନି କିଛି ଶୁଭୁନି ବାହାରକୁ ଆସିନ୍ତୁ ଟିକେ।
ହାଲୋ।
ହଁ ହାଲୋ।
ହଁ। ଆମ ପା କଥା ସଭୁଛି ଏବେ? ହଁ ମୁଁ କଣ କହୁଚି କହିଲ? ସେ ଝିଅ ଟା ଯେ ତ ସାଙ୍ଗ ଆସି ତମକୁ ଚିହ୍ନିଛି।
ସେ ଆସୁଥିଲା ଆମ ଘରକୁ ପଢିବା ପାଇଁ ଟିଉସନ।
ମେହୀ ଲଗେଇବା ପାଇଁ ମୁଁ ବହୁତ ସାରା ମେହନ୍ଦୀ ସ୍କ୍ରିିନସଟ ରଖିଦେଇଛି ଆଗରୁ।
ଆଚ୍ଛା।
ହଁ ସେ ମୋ ଯୋଉ ଯୋଉ ଚାଚାଙ୍କ ଝିଅ ସେ କହୁଥିଲା ତ ତ ମାନେ ସେ କେବେଠାରୁ କହିଲାଣି କହିଲେ ମାନେ ମୁଁ ତାଙ୍କୁ କେବେଠାରୁ କହିଲିିନି ମୁଁ କିନ୍ତୁ ତାଙ୍କୁ ଡାକିବି ନା? ସେ ଆଗେ ମତେ ହଁ ମାରିଦେଇଥିଲା ହେଲା। ତାପରେ ଆଉ ଜମା କିଛି କହିଲାନି ତାପରେ ସେ ତାର କି ଆଉ ଗୋଟେ ମେହେନ୍ଦୀ ତାକୁ ଲଗେଇବାର ଥିଲା ହେଲା। ତାପରେ ମତେ ଯେତେବେଳେ ବାହାଘର ଥିଲା ଦି ତିନି ଦିନ ନାସିକ କିଲ ତାକୁ ଡାକିଦବୁ ମୋର ଯିଏ ଜଣେ ହବ ସେ ଆଉ ଆସିବନି ହେଲା।
ହୁଁ।
ହଁ ତାପରେ ମତେ ବହୁତ ଜୋର୍ ରେ ଚିଡା ଲାଗିଲା। ମୁଁ କହିଲି ମୁଁ ତ ଆଗେ ଯେତେବେଳେ କହୁଥିଲି ତାଙ୍କୁ ଡାକେ ତୁ ଡାକିଲୁନୁ ମୁଁ ଏ
ହୁ ଉଁ ହୁଁ ହୁଁ ହୁଁ ହୁଁ ଆଚ୍ଛା।
ସେଥିପାଇଁ ମୁଁ ରାଗି ଯାଇଥିଲି କିଛି କହୁନଥିଲି।
ହୁଁ ହୁଁ ହୁଁ।
ହେଲା। ତାପରେ ଯେତେବେଡେ ପୁଣି ମୋ ମାମୁଁ ଛୁଆକୁ ତାପରେ ମୁଁ ଯେତେବେଳେ ରାଗି ଯାଇଥିଲି ତାପରେ ସେ ଡାକି ତା ମମି କହିକି ତାପରେ କହିଲା ତାପରେ ମୋ ମାମୁଁ ଝିଅକୁ ବି କହିଲା ପୁଣି ତତେ କହିଲା ତାପରେ ମୁଁ ଶୁଣିଲି ତାପରେ ତତେ କଲ କଲି।
ଆଚ୍ଛା ଆଣ୍ଟି ମୋ ମମି କହୁଥିଲେ ଆଣ୍ଟି କଣ କହୁ ଥିଲେ ମତେ ଏମତି ମୁଁ ଶୁ-ଶୁଣନି ଭଲସେ କଣ ଏମତି
ହଁ ହଁ ସେ ଇନଭାଇଟ କରିଛନ୍ତି। ସେ ବି କରିଥାନ୍ତେ ମାନେ ଇଏ ଇଏ ଟିକେ ଆଗରୁ କହିଥିଲେ ଆହୁରି ଆଗରୁ କରିଥାନ୍ତେ।
ହୁଁ।
ହଁ।
ହଁ ଦେଖିଆ ଯିବା ମେହେନ୍ଦି ଦିନ।
ହଁ। ମୋ ମାମୁଁ ଝିଅ ପୁରା ଗୋଟାଏ ଗୋଡ ଧରି ବସିଛନ୍ତି ତାକୁ ନ ଡାକିଥିଲେ ସେ ରଖି ନଥାନ୍ତା।
ଆ
ହ ଫାଷ୍ଟ ମତେ ବାଡ଼େଇଥାନ୍ତା ସେ ମତେ କହିଥାନ୍ତା ଆମେ ଯେତେବେଳେ ଯାଇଥିଲୁ ମାମୁଁ ଘରୁ ବୁଲିବା ପାଇଁ ସେ ମତେ କହିଥିଲା, କହିଲା କି ହଁ। ଆ ହ୍ୟାଲୋ।
ହୁଁ ହ୍ୟାଲୋ।
ହଁ ସେ ମତେ କହିଲାତି ତମେ ଯାଅ ତମର ଯୋଉ ଚାଚୀଙ୍କ ଝିଅ ବାହାଘର ହବ ତମେ ଆସିବ ବୋଲି। ମୁଁ କହିଲି ହଉ ତମେ ତାକୁ ଖୁଆ ମାନେ କହି କୁହା ଦେଇକି ପଳେଇ ଆସିଛୁ, ପୁଣି ଆ ବାହାଘର ହେଲା ତାପରେ ବାହାଘର ଯେତେବେଳେ ଫିକ୍ସ ହେଲା ଫାଷ୍ଟ କହିଲେ ଏମିତି ଆମେ ଏତେଲୋକଙ୍କୁ ଡାକିବୁନୁ ହେଲା। ତାପରେ ଏମିତି କହିଲେ ପୁଣି କିଛି ଦିନ ପରେ ପୁଣି କହିଲେ ତି ହଁ ସମସ୍ତଙ୍କୁ ଡକାହେବ। ପୁଣି ଯାଇକି ମାମୁଁ ଝିଅକୁ ଡକା ହେଲା ଆଉ।
ଆଚ୍ଛା। କାହା ବାହାଘର ଏଇ ଯୋଉ ଆଉ ଗୋଟେ ହେଇସାରିଲେ ବା ହେଇସାରିଛି
ନାଁ ନାଁ ନାଁ ଏଇ ଆର ଆର ଯାହା ହେଇସାରିଛି ତାର ବାହାଘର ଏତେ ମାନେ ଭଲ ସେ ହେଲାନି କାରଣ ମୋ ବାପାଙ୍କର ବହୁତ ଦେହ ଖରାପ ଥିଲା, ଆମେ ବି ମାନେ ଏତେ ଏକ୍ସାଇଟମେଣ୍ଟ ଥିଲା କିନ୍ତୁ ମାନେ ଏତେ ଆମର ମୋ ବାପାଙ୍କର ଦେହ ଖରାପ ହେଇଥିଲା ତ ସେଟି ଆମ ମନ ଏତେ ଖୁସି ନଥିଲା।
ହୁଁ।
ହଁ। କିନ୍ତୁ ମନ ଏତେ ଖୁସି ନଥିଲା କିନ୍ତୁ ବାହାଘରଟା ବହୁତ ଭଲ ଆସିଲା ଭଲସେ ହେଲା। ମୋ ମୋ ଦିଦି ଯିଏ ବଡ ଦିଦି ସେ କେବେ କାହା ବାହାଘର ଆସନ୍ତିନି, ଆ ବାହାଘରରେ ବେଶ ଆଗରୁ ଆସିଥିଲା ନା ଟିକେ ଭଲ ଲାଗିଲା ଆଉ। ସେଥିପାଇଁ
ଆଉ କେମତି ଚାଲିଚି ଜବ୍?
କଣ ହେଲା?
ମୁଁ କହିଲି ଜବ୍ ଆଉ କେମତି ଚାଲିଚି?
ହୁଁ ହୁଁ ହୁଁ ହଁ ହଁ ଆଉ ତମେ କଣ କେମିତିଆ ଡ୍ରେସ ନେଇଛ ବାହାଘରେ ପିନ୍ଧିବ?
ମୁଁ ଡ୍ରେସ ତ ନେଇନି ମୁଁ ଏଇ ଯୋ-ଯୋଉ ରଜରେ ନେଇଥିଲି ଡ୍ରେସ
ଆଛା, ହଁ ତମ ରଜ ଡ୍ରେସ ଟା ବହୁ ସିମ୍ପଲ ନା ଭଳିିଆ ଲାଗୁ
ହଁ ବେଶୀ, ବେଶୀ ଆଉ ପିନ୍ଧି ନି ତ ସେଇ ଅଜରେ ପିନ୍ଧିଲି ଆଉ କଣ ବେଶୀ ପିନ୍ଧିବି ସେଥିପାଇଁ ନେଇଗଲି ଟିକେ ସିମ୍ପଲ।
ହଁ ତମେ ଯୋଉ ରଜରେ ଯୋଉ ଡ୍ରେସ ଟା ନେଇଥିଲ, ମୋତେ କିନ୍ତୁ ବଢିଆ ଲାଗେ, ପୁରା ସିମ୍ଲଲ ଟଟାଲ ଗରମ ଲାଗିବ
ହଁ ସେ ବେଶ ଗରମ ଲାଗିଲାନି, ସିମ୍ପଲ ଅଛି ଆଉ ବେଶୀ କମ୍ଫର୍ଟେବଲ।